ହ୍ୟାଲୋ ଏ ଛାତ ଉପରେ ବୁଲୁଛୁ।
ଆଉ କଣ ଖିଆପିଆ ହେଇଛି ଆଜି?
ମୁଁ ତ ଆଜି କିଛି ଖାଇନି ସାଙ୍ଗମାନଙ୍କ ତୁ ଯାହା ଯାଇଥିଲ।
ଆ ରେଡି ନିତା ଜିନିଷ ଟା ଖାଇଛ ବୁଝିଲ।
ବିରିୟାନୀ ଖାଇକି ଆସିଥିଲି।
ମାନେ ଯେ ଆଉ ରାତି ସାରା ବି ରାତି ସାରା ବି କିଛି ନ ଖାଇଲେ ବି ହଁ ହଁ। ବଞ୍ଚିଥିଲା ମାନେ?
ମାନେ ଆମର ଆଦାୟ ହେଇଥିଲା। ଆଉ ସେ ପଇସା ଟା ବଞ୍ଚିଲା। ବଞ୍ଚିଲା ଆମେ ଆମର ଆଡୁ ଖାଇଦେଲୁ। ମାନେ- ଯେଉଁ ଗଛ ଲଗେଇବା ପାଇଁ ଯେଉଁ ସେମିନାର ହୁଏ। ସେମିନାର ପାଇଁ ଆଦାୟ ହେଇଥିଲା ପଇସା।
ଓହୋ ତାହେଲେ ତମେ ଚାରି ପାଞ୍ଚ ଜଣ ମିଶି ଖାଇଦେଲ। ଆଉ ଚିଟିଙ୍ଗ କରିଦେଲ ଆଉ।
ଚାରି ପାଞ୍ଚ ଜଣ ମିଶିକି।
ହଁ ହ ଆଉ ଚିଟିଙ୍ଗ କରିଦେଲ ତମେ ଆଉ ଆ କଣ ନା ସେ ତ ଆଉ।
ତାପରେ ମ୍ୟାସ ତେଲ ପକେଇବାକୁ ଗାଡେ ଏତେ ବାଟ ଯେହେତୁ ବୁଲିଲୁ, ମ୍ୟାମ ଶହେ ଟଙ୍କା ଦେଲେ ତେଲ ପକେଇବାକୁ। ଆଉ ତର ନାଦି ଦେଇକି ପଳେଇ ଅଇଲୁ।
ଚା
ଶହେ ଟଙ୍କା କୁ ଜଣ ଗୋଟେଡିରେ କଣ ତେଲ ପକେଇ ହବ କେବେ। ସେଥିପାଇଁ ଆମେ ଖାଇଦେଲୁ ଆଉ। ଆମେ କହିଲୁ ଛାଡ ଖାଇଦବା ଯାହା ବଞ୍ଚିଛି ପଇସା ସେଇ ପଇସା ମିଶେଇକି ସବୁଥିରୁ ଖାଇଦବା। ତବେ ଚାରିଶହ ପାଞ୍ଚଶହ ଟଙ୍କା ବଞ୍ଚିଥିଲା।
ହଁ ବିରିୟାନ ପ୍ଲେଟପ୍ରୟ କେତେ ଟଙ୍କା ଲେଖାନେଲା।
ହୁଁ ଶହେ ଟଙ୍କା ଶହେ କୋଡିଏ। ସେମାନେ ସବୁ ଚିକେନ ଚିକେନ ଖାଇଲେ ସେମାନେ ସବୁ ମୁଁ ସାଧା ଖାଇଲି। ମୁଁ ତ ଆଇସ ଖାଇନି। ମୁଁ ସାଧା ଖାଇଲି ସେମାନେ ସବୁ ଚିକେନ ନା
ଆଇସ ଆଇସ ଛାଡ଼ି ଦେଇଛ?
ହଁ ହଁ ମୁଁ ଆଇଷ କେବେଠୁ ଛାଡ଼ିଲେଣି ମୁଁ ଛୁଆରୁ କେବେ ଖାଇନି।
ଓହୋ ଭଲ।
ହ ହୁଁ
ମୁଁ ତ ଏବେ ଛା ମୁଁ ତ ଏବେ ଛାଡିଚି।
ଆଇଁଷ ଟା ଖାଇବାଟା ଭଲ ନୁହେଁ ତ ଭଲ ଜିନ୍ଷ ହଁ ହେଇ ତ ଖାଇଦେଲେ ଆଉ ଗୋଟେ କଥା।
କାଇଁ ଭଲ ନୁହେଁ ମତେ ଟିକେ କହିଲ।
ଭଲ ନୁଅ ଗୋଟେ ଜୀବ ହତ୍ୟା କରିକି ଖାଇବ? ଯିବ ହତ୍ୟା ଠୁ ବଡ ପାପ ନାଇଁ।
ଲୋକ ତ କୁହନ୍ତି ସେ ତ ହେଇଚନ୍ତି ସେ ସେଥିପାଇଁ
ହଁ ଆ ତତେ ତ ଲୋକ ଯଦି କୋହୁଚନ୍ତି ତାଙ୍କୁ ଗୋଟେ ଥର ଦେଖଆ କାଟିକି ଦେଖିଆ। ତାଙ୍କ ହାତ ଟିକେ କଟିଗଲାଠୁ ଆ ଉ ହେଇଯାଉଛନ୍ତି।
ହ
ଟି କଟିଗଲାଠୁ ଗୋଟେ ଗୋଡ ଟିକେ ଭାଙ୍ଗିଗଲାଠୁ ଆଉ ଉଠୁନାହାନ୍ତି ସେଜରୁ ପଡିକି ରହୁଚନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ତା ନାହିଁ ତା ଥିବା ଟା ଆଜି ବନ୍ଦ୍। ଆଜ୍ଞା। ହଁ ଠିକ୍ ଠିକ୍ ତ ଲୋକମାନାନଙ୍କୁ ଏଇଆ କହିବା ଦରକାର୍।
ହଁ। ମୁଁ ତ କହିଦିଏ ମତେ ଯିଏ କହିବ ମୁଁ କହିଦିଏ ପୁରା ଡାଇରେକ୍ଟ ତାକୁ ରୋକ୍ ଠୋକ୍ ଝାଡିଦେବି। ସେ ତାପରେ ଯାହା ଭାବୁଚି ଭାବୁ।
ଓ ହୋ।
ମତେ କହୁଛନ୍ତି ଆଇଁଷ ଖାଉନୁ କେମିତି ମଣିଷ ହବୁ ମୁଁ କହିଲି ମୁଁ ସେମିତି ମଣିଷ ହେବି ତମେ ଯେମିତି ଖାଉଚ ଖାଅ ତମ ପାଟିରେ ତମେ ଖାଇବ ଖାଅ ମୁଁ ମୋ ପାଟିରେ ଖାଇଲିନି ମୋ ଇଚ୍ଛା ହେଲାନି ମତେ ଯିଏ କହେ ମୋ ସାଙ୍ଗ ମାନେ ବି ମତେ କୁହନ୍ତି ତ ଆଇଁଷ ଖାଉନୁ ମଣିଷ କେମିତି ହୋବୁ ମୁଁ କହିଲି ମୁଁ ସେମିତି ମଣିଷ ହେଇଯିବି।
ହହ।
ଇିଁଷ ଖାଇଲେ କୋଉଠୁ ମଣିଷ ହବ ଲେଖା ହେଇଚି କୋଉଠି ଲେଖା ହେଇଚି ସେଇଟା ଆଣେ ମୁଁ ତାପରେ ପଢିକି କହିବି। ମୁଁ ବହି ଲେଖିଦେବି ବହିରେ ଯେଟା ଲେଖାହେଇଥିବ ମୁଁ ସେଟା ଚେଞ୍ଜ୍ କରିଦେବି।
ଜଣା ପଡୁଚି ପୁରା ଷ୍ଟ୍ରଙ୍ଗ୍ ଗ୍ୟାନ୍ ଆପଣ।
ହେଟା ଚେଞ୍ଜ୍ କରିଦେବି ଯାହା।
ଯା ହୋଉ ତମ କଥା ଶୁଣି ତ ବହୁତ୍ ଖୁସି ଲାଗୁଚି ଆଉ ଏତେ ବହୁତୁ କଥା କହୁଚ ଯେହେତୁ ପୁରା ଯେମ୍ତି ପୁରା ମିଶିଲା ଟାଇପ୍ ର ପୁରା କ ଥା ତ ମୋ ସହିତ ଅଛ ତ ବୋହୁତ୍ ଖୁସି ଲାଗୁଚି।
ସମସ୍ତଙ୍କ ସହିତ ମିଶ୍
ରୋମିଅ ରାବେ ଆଁ। ହଁ ଯାଉ ଯାଉ ମୁଁ ଏ ଏତେ ଦିନ୍
ସମସ୍ତଙ୍କ ସହିତ କଣ ତରନ୍ତର
ତ ଯୋ ମୁଁ ଏତେ ଦିନି ହେଲା କ କଥା ହୋଉଥିଲି ତ ଆପଣ ଭଳି ଗୋଟେ ଝିଅ ଟା ଯା ହୋଉ କଥା ହୋଉଚି ବୋହୁତ୍ ଖୁସି ଲାଗିଲା। ତ ଜାଣିକି ତମ କଥା ଟା ଶୁଣିକି ମତେ ବହୁତ ଖୁସି ଲାଗିଲା।
ପାତର ଅନ୍ତର ଗୋଟେ ଗୋଟେ ଲୋକ ଥାଆନ୍ତି କରନ୍ତି ତ ଝିଅ ପୁଅଙ୍କ ସହିତ କଥା ହେବେନି ଏମିତି ହୁଅନ୍ତି ଗୋଟେ ଗୋଟେ ଝିଅ ଥାଆନ୍ତି କଣ ଅଛି ସିଏତ ହୁଏ ସିଏ ବି ଗୋଟେ ତ ମଣିଷ ନା ନାଇଁ? ତାର ବି ରକ୍ତ ମାଂସର ଶରୀର ଗଢା ଟା ନା ନାଇଁ? ତା ସହ କଥା ହେଇଗଲେ କଣ ତୋ ପାଟି ଛିଡି ଯାଉଚି ସିଏ କୋହୁଚି ତମେ ଝିଅ କି ନା ପୁଅ? ମୁଁ କଥା ହେବି ନହେଲେ ନାଇଁ।
ସେଗୁଡା ତ ଛାଡ ସେଉରା କିଏ କୁହନ୍ତି ଜାଣିଚ? କହିବି ସେ ଯୋଉ ଯାହା ଗୁ ଯା ବାପା ମାଆଙ୍କ ପୁଅ ବାପା ମାଆଙ୍କ ପୁ ପୁଅ ଜାଣିଛନ୍ତି ଯୋଉ ଅଛନ୍ତି ମାନେ ଗେହ୍ଲା ପୁଅ ଥାଆନ୍ତି ପୁଅ ଝିଅ ଥାଆନ୍ତି।
ସେ ସେମାନେ କଣ ଗେହ୍ଲା ଆଉ ଅପ୍ ଆମେ ଆମ ବାପା ମାଆଙ୍କର ଗେହ୍ଲା ନୁହଁ ଆମ ବାପା ଆମକୁ କଣ ଛାର କାର ରେ ରଖିଛନ୍ତି କି?
ଆଜ୍ଞା ସେଇ ମାନେ ହେଲା ଏମତି ମାନେ କହନ୍ତି ମାନେ ଏଇ କଥା ଆଉ।
ଉଁ।
ମାନେ ସେ କହୁଥିବେ ଆମେ ପୁରା ଇ ଆ ଅ ପାଠ ଆଡ ପଢୁଥିବେ ପୁରା ସାଧା ସିଏ ନଥିବେ, ପୁରା ସେଇମାନେ ହିଁ ଇଏ। କହିବା ଆମେ କାହା ସହିତ ମିଶିବୁନୁ, ରହିବୁ ଏକାଟିଆ।
ବାପା, ମାଁ ନାହାନ୍ତି। ବାପା ମାଁ ତ ଜନ୍ମ କରିଛନ୍ତି ଯେହେତୁ, ତାଙ୍କର ସମାନ ଅଧିକାର ଦେଖାନ୍ତି, ସମାନ। ଦିଟା ଦିଟା ଛୁଆ ଛଅଟା ଛୁଆ ଥିଲେ ବି ସମାନ। ଆଉ, ଯୋଉ ବାପା, ମା ପାତର ଅନ୍ତର କରନ୍ତି। ସେ ଜାଣିଥିବ, ସେ କୋଉ ରେଟ୍ ର ବାପା ମା ହେଇଥିବେ।
ଆଜ୍ଞା ଆଜ୍ଞା। ନିଜ ବାପା କେବେ ପାତର ଅନ୍ତର କିଏ କରିବ?
ଏମିତି କଉ କାଁ, ଭାଁ ବାପ ମା ମିଳିବେ, ପାତର ଅନ୍ତର କରୁଥିଲା ବାଲା।
ଆଜ୍ଞା। ପାତର ଅନ୍ତର ଆଜ୍ଞା କିଏ କରିବ? ନିଜ୍ ବାପା ମାଁ-ଆ ବାପ୍
ବି ତ ନଥି
ବାପା ମାଆ ସିନା କହିଥିବେ ନିଯୋ ଇଏକୁ ତା ପରେ ନିଯେଭାବୁଥିବେ କହିଛନ୍ତି ଯୋଉ ହେଳା ନିଶ୍ଚିନ୍ତ ଆଉ ତାଙ୍କୁ ଆମେ କ ଭାବିଲେ ପାତ୍ର ଅନ୍ତ୍ର କେମିତି ହବ। ସେରା ସେଇଟା ମନୋଭାବ କାହାର ଆସିବେ କହିଲ ଯୋଉମାନଙ୍କ ମନ ଯୋଉମାନଙ୍କର ମନୋଭାବ ଦେଖିବ ପୁରା ଇଏ ଥିବ ଗଭୀରଥିବ ମାନେ ଭଲ ଦେଖ ଗୋଟେ କଥା କହୁଛି ଯେହେତୁ ତମ କଥା କହୁଛି ଇଏ କଥା ମୋ କଥା ବି ମୁଁ କହୁଛି। ଦେଖ ମାନେ ସେମିତି ବି ନାଇଁ କି ମୋ ବାପା ମତେ କହିଲେ ଖରାପ ବୋଲିି ମୁଁ ତାଙ୍କୁ କହିବି ମତେ ସେ ଭଲ ଭାବୁନାହାନ୍ତି ଏରା ସେମିତି ନାହିଁ ସେ ପାଉଛନ୍ତି ତାଙ୍କ ଉପରେ କଣ ସେ ଦେଖେଇବେ କି ଆମେ କେତେ ଭଲ ଭୋଜି କରୁଛିକି ସିଏ ତାଙ୍କ ମନେ
ସିଏ ତାଙ୍କର ରାଗଟା ଦେଖଉଛନ୍ତି, ଆମେ ଆଗକୁ ବଢ଼ିବା କେମିତି? କଉଠି ହାରିବାନି। ସେଥିପାଇଁ ସେ ଆମକୁ ରାଗଟା ଦେଖଉଛନ୍ତି। ଆମ ଭଲ ପାଇଁ ସିଏ ଆମ
ହେଲା ପରେ
ରାଗ ଦେଖୁ।
କହିସାଇଲା ପରେ, ସେ କେମିତି କଁ ଭାବୁଥୁବେ, କଁ କହୁଥିବେ? ହଁ, ସେଇତ ମୁଁ କହୁଛି। ସେ କହିଥିଲା ପରା କଣ ଭାବୁତେ? ଆମେ, ଆମେ ଆଉ କଣ ଜାଣିଚେ? ଆମେ ଆଉ କଣ ଜାଣିପାରିବା କି?
ସେଇଟା ତ ଆମେ ଜାଣିପାରିବା ଭି ନାହିଁ।
ହଁ।
ତା, ହେଲା ତତେ ମୋ-ମୋ ତ-ତ୍
ଚିଡ଼େଇବ ମୋ ଭଉଣୀ।
ହଁମ କଣ କହିଲା?
ମୋ ଭଉଣୀ କୁ ବାବା କହିଲେ ମୁଁ ତାକୁ ଚିଡେ। ମତେ ସିଏ ମତେ ଚିଡଉଥିବ ଆମେ ଚିଡା ଚିଡି।
ଓହୋ ତମ ତମ ଭଉଣୀ କୋଉଥିରେ ପଢୁଛି?
ସିଏ ପଢୁଛି ସିକ୍ସ କ୍ଲାସରେ।
ଆପଣ ଆଉ ତମେ ପ୍ଲସଥ୍ରୀ ନା ପ୍ଲସଟୁ?
ପ୍ଲସଥ୍ରୀ ମୋର।
ପ୍ଲସଥ୍ରୀ ଫାଷ୍ଟ ଇଅର ବହୁତ ଭଲ।
ତମେ ସିଏ ଯେତେବେଳେ ବାବା ଯେତେବେଳେ ତାକୁ କହୁଥିବେ ମୁଁ ଦାନ୍ତ ଦେଖଉଥିବି ଆଉ ଦାନ୍ତ ଦାନ୍ତ ଦେଖେଇଲେ ତ ତା ରାଗ ଆହୁରି ବଢିବ ଆଉ।
ହୁଁ ହୁଁ।
ଟିକେ ଘାରେ ଲୁ ଲଙ୍କାାଗୁଣ୍ଡ ଢାଳିଦିଏ।
ହୁଁ।
ଚିଡ଼ା ଚିଡ଼ି ରେ।
ଆଛା।
ଗୋଟେ ଘା ହେଲେ ଲଙ୍କାଗୁଣ୍ଡ
ଆଉ। ସେ ଆଉ ମତେ ଛିଡା ହେଲାବେଳେ ମତେ ଯେତେବେଳେ ରାଗିଲା ବେଳେ ସେ ଅନେଇକି ଫେଇଁକିନି ହସିଦବ। ହିଁ ଗଲା ଆଉ।
ହଁ।
ତ ତାତି ଯିବ ମୁଁ ତାକୁ ସବୁ ବାଡେଇ ପକେଇବି କୁଟିଦେବି କୁଟିଦେବି ସେ ମତେ ମତେ କୁଟି ଦେଦ ମୁଁ ତାକୁ କୁଟି ଦେବି କୁଟା କୁଟି ହେଇଯିବୁ ତା ମାମା କହିବ ହଉ ଯିଏ କୁଟା କୁଟିରେ ଯିଏ ଜିତିଲା ମୁଁ ତାକୁ ବିସ୍କୁଟ ଖାଇବାକୁ ଦେବେ ମୁଁ କହିବି ହୋଉ।
ଯାହା ତ ବଡ ତମେ କହୁଥିବା ମୁଁ ମାରି ପକେଇବି ଖାଲି ଆଉ।
ସିଏ ବି ମାରିଦବ ସିଏ ପାଟି ଛାଡିବନି ମୋ ମା ଗୋଟେ ଜିନିଷ ଜାଣିଛି ଆଉ ଯିଏ ଜିତିବ ମୁଁ ତାକୁ ଅମୁଲ ଗୋଟେ ଖାଇବାକୁ ଦେବି ନହେଲେ ବିସ୍କୁଟ ଗୋଟେ ଖାଇବାକୁ ଦେବି।
ନ ହୋଉ।
ମୁଁ ଗୋଟେ ଅଜୀବ ପ୍ରାଣୀ ମୁଁ ଅମୁଲ ବିସ୍କୁଟ ଖାଏ ଅମୁଲ ଭାତ ଖାଏ। ଆମ ଘରେ ଅମୁଲ ଆସିଲେ ମାନେ ଆମ ଘର ଅମୁଲ ଆସିଲା ମନେ ନାହିଁ ସେ ଅମୁଲ ଅମୁଲୁ ଭାତ ଖାଇଦେବି ଅମୁଲୁ ରୁଟି ଖାଇଦେବି।
ପୁରା ପିଲାଳିଆ ଆମ ଗାଁରେ ତମେ ଆଉ ପୁରା ପିଲାଳିଆମି ଆଉ।
ଅମୁଲର ଗୋଟେ ବାସ୍ନା ନଥାଏ କିି ମୁଁ ତାକୁ ଲଗେଇିକି ଭାତ ଖାଇଦିଏ। ଆରେ ଭାଇ ମୁଁ ହସ ଚଲିଥିଲି ଏ କେତେ ମୁସ୍କିଲ ମୁଁ ଜାଣିଛି ନା। ଭାଇ କେତେ କଷ୍ଟ ହଷ୍ଟେଲ ରେ ମୁଁ ଉଠିଲା ବେଳୁ ବାରଟା ହେଇଯାଏ। ତ କଣ ଖାଇବି ବାରଟା ବେଳେ କ୍ୟା କୋଉଠୁ କଣ ଥିବ? ରୋଷେଇ ହଉଥିବ।
ଓହୋ କେଉଠି ଯୋଉ କେଉ ହଷ୍ଟେଲରେ ରହୁଥିଲ ପ୍ଲସ ପ୍ଲସଟୁ କଣ ହଷ୍ଟେଲରେ ରହୁଥିଲ? ହ୍ୟାଲୋ।
ଅସ- ସ ଫୋର୍ ଫାଇପରୁ ହଷ୍ଟେଲରେ ଥିଲି ଫୋର୍ ଫାଇଭ ରୁ ଥିଲି।
ଓ ହୋ। ଏବେ ଏବେ ପ୍ଲସ ଥ୍ରୀ କଲାଠୁ ଘରେ ରହିକିନା ପଢୁଛନ୍ତି।
ଘରେ ରହିକି ପଡିଲି ଏବେ ମଏଇ ବର୍ଷା ହେଲା ଆସିଛି। ଦୁଇ ହଜାର ପଚିଶ ରେ ଆସିଲି।
ତ ସେତେବେଳେ ହଷ୍ଟେଲ ଯଦି ଛୁଟି ମିଳେ ଏଠି ଏଠି ସମସ୍ତେ ତମ ସାଙ୍ଗ ମାଙ୍ଗ ଅଛନ୍ତି ଘରେ ହଁ ଗାଉଁଲିରେ ରହ ନହୁଉଛ ନା ସହରରେ ରହୁଛ?
ଆମେ ତ ମୋ ସହରରେ ରହୁଥିଲୁ ଗାଁକୁ ଏବେ ପଳେଇ ଆସିଛୁ।
ସେଇ ତମ ଗାଁ ଏବେ ତମେ ଗାଁ ରେ ରହୁଛ?
ହୁଁ।
ଓହୋ ଆଉ ଗାଁରେ କଣ ସବୁ ସାଙ୍ଗ ସାଥି ଅଛନ୍ତି ତ ମର ନା? ଗାଁ ର ସେ ସେ ସାଙ୍ଗସଥି କେହି ନାହାନ୍ତି? ଓ ହଁ।
ସେମାନେ ସବୁତକ ଖରାପ କାମ କରିବା ପାଇଁ ଶିଖେଇଦେବେ।
କଉଠି ହଷ୍ଟେଲରେ ହଁ ତ ମୁଁ ଜାଣିଛି। ଜାଣିଛି ଜାଣିଛି କାହାକୁ ନ ଆମେ ବି ଆମ ଏଜ ତ ହେଲାଣି ଆମେ ତ ସେଇ ବୟସର ପିଲା। ହଁ ଆମେ କାଇହିଁ ଜାଣିବୁନୁ ଏବେ କାହା କଣ ଇଏ
ହଁ ଆଉ ସତରେ ସେମାନେ ଖରାପ ବାଟରେ ନେଇଯିବେ ଆଉ ତାପରେ ଆମେ କଣଟା ଖାଇବୁ ବାରଟାରେ ଉଠେ ମୁ ଶୋଇଲା ବେଳକୁ ହେଇଯାଏ ରାତି ଦଶ ଦଶ ପରେ ହେଇଯାଏ ଏକ ଦୁଇ ହେଇଯାଏ ତିନି ହେଇଯାଏ। ଗୋଟେ ଗୋଟେ ଦିନ ସେ ଶୋଇ ଦେବେନି।
ହଷ୍ଟେଲ ଛୁଆ?
ସିଏ ହଁ ସି ଧୂମ୍ରପାନ କରୁଥିବେ ସବୁ ରାତିଆ ତାଙ୍କର ଧୁମ୍ର ପାନ ଚାଲେ।
କଣ ତମରି ଏଜ ପି- ପିଲା?
ହୁଁମ।
ଓ ହୋ।
ସେ ରାତିରେ ଧୁମ୍ରପାନ କରନ୍ତି ଆଉ ସେଥିପାଇଁ ଶୋଇ
ତମେ ତାଙ୍କ ସହିତ କେବେ ମିଶିକି? ହ୍ୟାଲୋ ତମେ କେବେ ତମେ କେବେ କା ମିଶିକି ତମେ କେବେ ତାଙ୍କ ସହିତ ମିଶିକି
ଦି କ ଦି ଜଣ ହିଁ ଭଲ ଥିଲୁ ସେଇଠି ଆମକୁ ସୁଇଦେବେନି।
ସେ କଣ ହଷ୍ଟେଲରେ ତମେ କଣ ରୁ ଶୁଣନ୍ତୁ ତମେ ରୁମ ଟା ନେଇକି ଇଏ କରୁଥିଲ ନା ରୁମ ସେ ଦେଇଥିଲେ?
ରୁମ ସେମାନେ ଦେବେ ନା
ଓହୋ ମେସ ନେଇଥିଲେ ଅଲଗା ହଁ ହଁ ବୁଝିଲି।
ତିନି ଚାରି ତ ସେମାନେ ସୁଆଇ ଦେବେନି ତ ଆମେ ଆମର ଗୋଟେ ରୁମ ରେ ଆମେ ବାଡିଆ ପିଠା ହେଇକି ଦିଟା ଆମେ ଭଲ ପିଲା ଥିଲୁ ଗୋଟେ ଗୋଟେ ପୁରା ମାନେ ଗରିବର ଛୁଆଟା ଥିଲା
ତ ସିଏବି ମୋ ସହିତ ମିଶି ରୁହେ।
ତମେ କେବେ ଏତେ ବ୍ୟବହାର କରିନ ତାକୁ?
ସେଇଟା ତ ମୁଁ
କହୁନା କଣ କହୁନା କଣ ଅଛି?
ଏଇଟା ମୁଁ କହିବିନି।
ହଉ